ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗ
ଆପ ଜୟ ଜଗନ୍ନାଥ ଆପଣଙ୍କୁ ମୋ ଭୟସ ଶୁଭାଯାଉଛି?
ହଁ ହଁ ହଁ ଆପଣଙ୍କୁ?
ହଁ ହଁ ପୁରା କ୍ଲିୟର ଶୁଭା ହଉଛି।
ଆଚ୍ଛା ଠିକ ଅଛି ଆଉ କଣ କରୁଥିଲେ?
ମୁଁ ଏଇଠି ଗାଧେଇକି ପୂଜା କରୁଥିଲି ପୂଜା କରିକି ସାରିକି ଗଛ ଲଗୁଛି ଆଉ।
ଆଚ୍ଛା।
ଆପଣ?
ଅଁ ଆମେ ବି ଗାଧା ଫଦା କରିକି ପଳେଇ ଆସିଲୁଣିୁ ଖାଇବା ପିଇବା ସରିଗଲାଣି ଟିକେ ବସିଛୁ। ଟିକେ ଫୋନ ଦେଖୁଥିଲୁ ଟିକେ କିଏ କଣ ସବୁ ଗଛ ଲଗା ଲାଗି କାମ କରୁଛନ୍ତି ସବୁ ଦେଖୁଛୁ ଆଉ।
ଆଚ୍ଛା ଆଛା ଆଉ କଣ ଖାଇଛନ୍ତି ସକାଳୁ?
ଚକୁଳି ପିଠା ଆଉ ସାମ୍ବର ଚକୁଳି ସାମ୍ବର।
ଆଛା।
ଆପଣ?
ମୁଁ ମାଗି ଖାଇ
ଠିକ ଅଛି ଆଉ ସବୁ କଣ କରୁଛନ୍ତି ଘରେ?
ଆଉ ଘରେ ପିତାଶ୍ରୀ ମାତାଶ୍ରୀ ବସିଛନ୍ତି। ମୋର ଏପଟେ ବ୍ୟସ୍ତ ଅଛି ଆଉ।
ଆଜ୍ଞା ଠିକ ଅଛି ଠିକ ଅଛି ଆଉ ସବୁ ସେପଟେ ବର୍ଷା ହଉଛି ନା ନାଇଁ?
ନା ସବୁ ଥିଲା ଛାଡି ହେଇଛି, ଆପଣଙ୍କ ସେପଟେ?
ନାଇଁ ବର୍ଷା ହଉନି ସେଇ ବର୍ଷା ପାଇଁ ତ ଅସୁବିଧା ସବୁ ଆଉ କଣ କରିବା।
ଅହ ହ ଘରୁ ବାହାରକୁ ବାହାରି ହଉନି, ଆଜ୍ଞା ଆଜ୍ଞା।
ଆଚ୍ଛା ଆଉ କଣ ଖବର ସବୁ କୁହନ୍ତୁ?
ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି କୁହନ୍ତୁ ସମସ୍ତଙ୍କ ଘରେ କେମିତି କଣ ଅଛନ୍ତି?
ଭଲ ସମସ୍ତେ ଭଲ ଅଛନ୍ତି। ପିତାଶ୍ରୀଙ୍କର ଟିକେ ଆଣ୍ଠୁ ଗଣ୍ଠି ଦରଜ ହଉଛି ଯେହେତୁ ଥଣ୍ଡା ପାଗ ଟା ଅଛି। ଅଛି ପାଗ ବିଗାଡୁ ଦଉଛି ଆଉ ସ୍ୱାସ୍ଥ୍ୟ ଟିକେ ତାଙ୍କର ଖରା ଅଛି ଏବେ?
ଆଚ୍ଛା ଆଛା ଆଉ ଡାକ୍ତର ଦେଖିଛନ୍ତି?
ହଁ ଡାକ୍ତରଙ୍କଖରେ ପରାମର୍ଶ କରିଛନ୍ତି, କିଛିଟା ଔଷଧ ଆଣିକି ସେବନ କରୁଛନ୍ତି ଏବେ।
ଆଛା।
ଆଉ ଆପଣ ନ୍ୟୁଜ ଦେଖିଲେଣି? ସମାଚାରରେ ଦେଲାଣି ଯେ ଏତେ ବର୍ଷା ହଉଛି ଯେ ଘରେ ଘରେ ପାଣି ପଶି ଗଲାଣି ପୁରା। ସେ ଲୋକ ଯାହା ହଇରାଣ ହଉଛନ୍ତି ହଁ ଆଉ କଣ ଯୋଉ ରସୁଲଗଡ ରେ ଗୋଟେ ନାଳରେ କ ଗୋଟେ ଲୋକଟେ ଏତେ ଅଭଦ୍ର ଲୋକଟେ ସେ ବର୍ଷା ଛାଡ଼ିଲେ କଣ ଯାଇକି ବହୁ ଗୋଟେଇ ପାରିନଥାନ୍ତା ନାଇଁ ତାକୁ ତ ଲୋଭରୁ ମୁକ୍ତି ଛାଡୁନି ଆଉ ବୋତଲ ଗୋଟେଇବାକୁ ଯାଇ ନାଳ ରେ ଭାସି ଗଲାଣି କାଲିଠୁ ତାର କିଛି ଖୋଜ ଖବର ମିଳୁନି କଣ କରିବ ମଣିଷ। ହେ ଭଗବାନ ତାକୁ ଟିକେ ଦେଖା ଦିଅ ସେ କେମିତି ର ରକ୍ଷା ପାଇଯାଉ ମରି ତ ଯାଇଥିବ ଆଉ ତ ବଞ୍ଚି ନଥିବ ସେ
ହଁ ଆଉ ଗୋଟେ ପୋଲିସ ବାଲା ବି ସେମିତି ମରିଯାଇଛନ୍ତି ଲେଡି ପୋଲିସ ବାଲା
ହଁ ସେ ତ ସୁଇସାଇଡ କରିକି ମରିଛନ୍ତି ତାଙ୍କ ଆତ୍ମହତ୍ୟା କରିବାକୁ ହାତ କେମିତି ଗଲା କି ଜାଣେ ମତେ ତ ଆତ୍ମହତ୍ୟାର ବହୁତ ଡର ମାଡେ ସେ ସବୁ ହଉଛି ବହୁତ ପାପ। ପାପ ତ ପାପ ନିରାଟ ପାପ ମହା ପାପ।
ଆପଣ କାଲି କଣ ଫିଲ୍ମ ଫିଲ୍ମ ଦେଖିଥିଲେ?
ହ। କାଲି ଆଉ କିଛି ଫିଲ୍ମ ଦେଖିନି ମୁଁ ମୋର ଟିକେ ସିରିଏଲରେ ଟିକେ ନା ତା ପଶିଯାଇଛି ତ ସେଇ ଭିତରେ ମନଟା ଖାଲି କଲ କଲ ହଉଛି।
ଓହୋ ନାଇଁ ଆମର ମୁଁ କାଲି ବସିକି ରାତିରେ ଫିଲ୍ମ ଦେଖୁଥିଲି।
ଗୋଟ ସିଏ ଥିଲା ସେ ସିରିଏଲ୍ ଟାକୁ ଦେଖିଥିଲି ଟିଭିରେ ଦୂରଦର୍ଶନରେ ଯେତେବେଳେ ଦେଉଥିଲା ମୁଁ ଦେଖିଥିଲି। ଏବେ ତ ବୋର ଲାଗୁଛି ଘରେ ବସି ବସି ଆଉ କଣ କରିବା ସେଇ ହଟଷ୍ଟାର ଟିକେ ଆଡା ଆଡିି କରିକି ଇଂଲିଶ ସିରିଏଲ ଟା ଯେହେତୁ ଆମେ ପାଇଗଲୁ ପୁଣି ଥରେ ତାକୁ ପ୍ରଥମରୁ ଦେଖୁଛୁ ମଜା ଟିକେ ଆସୁଛି ଭଲ ଲାଗୁଛି ଟିକେ। ଟାଇମ ପାସ୍ ହେଇଯାଉଛି ସେଇ ସବୁ ଦେଖିକି ଘରେ ଟିକେ ଟାଇମ୍ ପାସ୍ କରିବା କଥା ଆଉ କଣ।
ଓହୋ ଆପଣଙ୍କ ଭ ଭ୍ରାତାଶ୍ରୀ ଆଉ ଭଗିନୀ କଣ କରୁଛନ୍ତି?
ଭଗିନୀ ଏପର୍ଯ୍ୟନ୍ତ ଅ ଗାଧେଇ ନାହାନ୍ତି ସେ ଗାଧେଇବାକୁ ଯାଇଛନ୍ତି ନଦୀକୁ। ନଦୀରେ ଯାଇକି ବୁଡ଼ା ବୁଡ଼ି କରି ଗାଧେଇକି ଆସିବେ ଆଉ ମହାନଦୀରେ ଟିକେ ପାଣିର ସ୍ରୋତ ଟା ଅଧିକ ତ ତାଙ୍କ ମନ କଲ କଲ ହେଲା ଯାଇକି ମହାନଦୀରେ ଗାଧୋଇବାକୁ। ଯଛନ୍ତି ଆଉ ଭ୍ରତାଶ୍ରୀ ତା ରାଧା କାମ ଗାଧାପଧା କାମ ସାରି ଦେଇକି ଟିକେ ଯାଇଛନ୍ତି ଚଉରାକ ଅଛି ପାଣି ଦବା ପାଇଁ କି। ପୂଜା ପର୍ବ ଟିକେ କରୁଛନ୍ତି ଆଉ ଭଗବାନଙ୍କୁ ଡା କୁଛନ୍ତି କେମିତି ଲକ୍ଷ୍ମୀ ମାତା ପ୍ରସନ୍ନ ହେଇଯିବେ ତାଙ୍କ ଉପ
ଭ ଭଲ କଥା ଭଲ କଥା ଭଲ କଥା ଲକ୍ଷ୍ମୀ ମାତା ଆମ ଉପରେ ବି ପ୍ରସନ୍ନ ହେଇଯାନ୍ତେ ହେଲେ
ହଁ ପ୍ରସନ୍ନ ହେବେ ହେବେ କିଛି କଥା ନାଇଁ। ସମୟ ଟିକେ ଲାଗିବ କିନ୍ତୁ ମିଳିବେ।
ହଁ ହଁ
ଆଉ ମାତାଶ୍ରୀ ଟିକେ ରୋଷେଇବାସ କାମରେ ଲାଗି ଯାଇଛନ୍ତି ଭାତ ତ ଡାଲି ତ ହେଇଯାଇଛି ଚିଙ୍ଗୁଡି ଟିକେ ଆସିଛି।
ଆଚ୍ଛା
ଭେଣ୍ଡି ଟମାଟୋ ଚିଙ୍ଗୁଡି ଟିକେ ବେସନ ଦେଇକି ମସ୍ତ ତରକାରୀଟି ହବ। ବର୍ଷା ପାାଗକୁ ଗରମ ଗରମ ତରକାରୀ ଟିକେ ଖିଆ ହବ।
ଆଛା ଆଚ୍ଛା
ତାପରେ ମସ୍ତେ ଟିକେ ଫିଲ୍ମ ସିରିଏଲ ଦେଖାହବ।
ଭଲ କଥା ବର୍ଷା ପାଗକୁ ହେଲେ ହେଇଗଲା ଆଉ।
ଆଛା ଆଉ ଆମେ କଣ ଶୁଣିଥିଲୁ ଆଚ୍ଛା ଆଚ୍ଛା ଆପଣଙ୍କୁ ଫିଲ୍ମ ପସନ୍ଦ ତ ଆପଣ ଫିଲ୍ମ ଦେଖିବେ ତାହେଲେ କାଲି ତାହେଲେ କାରଣ ଆପଣ କୋଉ ଚଳଚ ଚିତ୍ରଟି ଦେଖିଥିଲେ।
ଖ ଅଛି ତେଲୁଗୁ ର ଚଳଚିତ୍ର ବ୍ଲାଷ୍ଟ ବୋଲି ଏବେ ନୂଆ ନୂଆ ଆସିଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କିପରି ଥିଲା ସିନେମାଟି?
ଭଲ ଥିଲା ଭଲ ମାନେ ଷ୍ଟୋରୀଟା ତାର ଭଲ ଥିଲା। ହ ମାନେ ହେଇଥିରେ ଚା ଜଉ ହିରୋ ଥିବ ସେ ତାର ପୁରା ପରିବାର ସହ ପରରିବାର ତାଙ୍କର ମେଡିକାଲ ସ ମାନେ ଗୋଟେ ଦୋକାନଟେ ସେ ଖୋଲିଥିବେ। ପ୍ଲସ୍ ତାଙ୍କର ସେ କରାଟେ ମାଷ୍ଟର ମାନେଥିବେ ଚାରି ଜଣ ଯାକ ତ ସେ ସେଥିରେ ଏ ଏ ମାନେ ଭିଲିଆନ କୁ ଖୋଜି ଖୋଜି ଖୋଜି ସେ ଭିଲିଆନ କଣ ଥିବ ସେ ଅମିର ଟିକେ ଥିବ ତ ତାର ଗୋଟେ ପାହାଡ ଖୋଜିବାର ଥିବ ସେ ପାହାଡ ଖୋଜିଲେ ତାକୁ ମାନେ ସା ଗାଁ ଗୋଡେ ଗୁଡିଆକୁ ପଡିବ ତା ପାଇଁ ତାକୁ ସାତ ହଜାର ସାତ ହଜାର କୋଟି ଟଙ୍କା ମିଳିବ ସେଇୟା କରିକି ସେ କରିତେ ପାରିଥାନ୍ତା କିନ୍ତୁ ଏମାନେ ତାକୁ ରଖିଦେଲେ ଆଉ। ଏମିତିଆ ଷ୍ଟୋରି ଆପଣ ଦେଖନ୍ତୁ ବହୁତ ବଢିଆ ଫିଲ୍ମଟା ବଢିଆ ଲାଗିବ।
ନିହାତି ନିହାତି ଆପଣ ଯେହେତୁ ପରାମର୍ଶ ଦେଲେଣି ଏତେ ବଢିଆ ସିନେମାଟି ଦେଖିବାକୁ ମୋର ବି ମନ ଉଚ୍ଛନ ହେଇ ଗଲାଣି। ହ ମୁଁ ମଧ୍ୟ ଚୋରି ଚାରି କରିକି ନା ଫିଲ୍ମ ଟିକୁ କେମିତି କଳେ ବଳେ କୌଶଳେ ଡାଉନ୍ ଲୋଡ୍ କରିକି
ନିଶ୍ଚୟ ନିଶ୍ଚୟ। ଆଗକୁ ତ ଆହୁରି ଭଲ ଭଲ ଉ ଚଳଚିତ୍ର ମାନେ ଆସୁଛି।
ବହୁତ ଗୁଡେ ଚଳଚିତ୍ର ଅଛି ଆମେ ଟିକେ ଚୋରି ଚୋରି କରିପାରୁନୁ ଏଇ ଯୋଉ ନେଟୱାର୍କ ପ୍ରୋବ୍ଲେମ ଟି ରହୁଛି ବର୍ଷା ପାଗକୁ ହଇରାଣ କରୁଛି ଆମେ ଟିକେ ଆଉ କରିପାରୁନୁ ତେଣୁ ଘରେ ବସିକି ଆଉ କଣ କରିବୁ ସେଇ ଘିଶା ପିଟା ରିଲ୍ ଗୁଡିକ ଟିକେ ଦେଖିଦଉଛୁ ଟାଇମ ପାସ୍ କରିବା ନିମନ୍ତେ ଆଉ।
ହୁଁ ହୁଁ। ଆଉ କଣ କୁହନ୍ତୁ?
ଆଉ କଣ ଆମେ ଶୁଣିଥିଲୁ ସେ ବହିରେ କଣ ନିମ୍ବୁଡା ନିମ୍ବୁଡା ଗୀତ ଗୁଡାକ ବାହାରି ଯାଇଛି।
ଆଜ୍ଞା ହଁ ନ୍ୟୁଜରେ ବି ଦେଖଉ ଥିଲା।
ପାଠ ପୁ ପାଠ୍ୟ ପୁସ୍ତକରେ ଯଦି ଏଇଭଳିଆ ହିନ୍ଦୀ ହୁଁ ଚଳଚିତ୍ର ର ଗୀତ ଗୁଡିକ ରହିଜୀବ ତାହେଲେ ପିଲାମାନଙ୍କ ଭବିଷ୍ୟତ ଆଗକୁ କଣ ହବ ସେ ତ ଭଗବାନଙ୍କ ହାତରେ।
ହଁ ମୁଁ ବି ଜାଣିିନଥିଲି ନ୍ୟୁଜରେ ଦେଖିଲା ବେଳକୁ ଲେଖା ହେଲା ନିମ୍ବୁଡ଼ା ନିମ୍ବୁଡା ଗୀତ ବୋଲି।
ଆଚ୍ଛା ସେ ନିମ୍ବୁଡା ନିମ୍ବୁଡା ଗୀତ ଏମିତି କଣ ପ୍ରସିଦ୍ଧ ହେଇଗଲା ଯେ ତାକୁ ବହିରେ ଛାପିଦେଲେ ପିଲାମାନଙ୍କ ତାକୁ ପାଠ ପଢ଼ିବେ ଆରେ ଆରେ
ପିଲା ସବୁ ନଷ୍ଟ ହେଇଯିବେ।
ଅ ଯାହା ତ ସଂସାର ଦୁନିଆ ହେଲାଣି ସେଥିରେ ପୁଣି ଏଇ ପ୍ରକାରର ଅସିଲି ତ କରିଛନ୍ତି କଣ କରିବ ଟିକେ ଭଗବାନଙ୍କୁ ମଧ୍ୟ ଡରୁନାହାନ୍ତି।
ସେଇଆ ଠିକ୍ କଥା ଆଉ ଆଉ କଣ କୁହନ୍ତୁ?
ଆପଣଙ୍କର ଟିକେ ସାହିତ୍ୟ ବହିରେ କଣ ଗୀତ ଥିଲା ଆପଣ ଟିକେ କହିପାରିବେ କି?
ସାହିତ୍ୟ ବହିରେ ଆମର ତ ସାହିତ୍ୟ ନ ଥିଲା ଯେହେତୁ ଆମେ ଶି ବି ଏ ସି ଇ ଛୁଆ।
ଆଛା।
ତ ଆମେ ଖାଲି ଇଂରାଜୀ ପଢୁଥିଲୁ ଇଂରାଜୀ ପଢି ପଢିଆମ ଆଉ ହିନ୍ଦୀ ପଢି ପଢି ଆମର ବର୍ଷ ମାନେ ବାର ବର୍ଷ ପଳେଇଲା। ଫିର୍ ବି ଟିକେ ଟିକେ ସାହା ସାହିତ୍ୟ ମତେ ଆସେ କିନ୍ତୁ ମାନେ ଟିକେ ଲାଖି ଲାଖି ପଢ଼ିବି। ସମୟ।
ଚଳିବ ଚଳିବ। ଚଳିବ ସେ ସବୁର ସଂଶୋଧିତ କାମ ସଂଶୋଧନ କାମ ଆମେ କରିଦବୁ ଆପଣ ଟିକେ କୁହନ୍ତୁ କଣ ଜାଣିଛନ୍ତି କି ଟିକେ କୁହନ୍ତୁ?
ଆଜ୍ଞା ହଁ ଆମର ତ ଯୋଉ ଓଡିଆ ବହି ଗୋଟେ ଅଛି। ଇଁ ବର୍ଣ୍ଣବୋଧ ବହି ସେଇଥିରୁ ଖାଲି ମୁଁ ଯାହା ଟିକେ ଇଏ ସେ ଗପ ଗୁଡାକ ଜାଣିଚି ଆଉ ନହେଲେ ଏତେ କିଛି ଭଲସେ ଜାଣିନି।
ଆଚ୍ଛା ଟିକେ ଆମକୁ ଟିକେ ଶୁଣେଇବେ କଣ ଜାଣିଛନ୍ତି?
ଆଚ୍ଛା ଗୋଟେ କୁକୁର ଆଉ ଗୋଟେ ଲୋକର କାହାଣୀ ଟେ ଶୁଣେଇବି।
ଆଚ୍ଛା କୁହନ୍ତୁ।
ତୁ ତୁ ବୋଲେ ଡାକିଲି ମୁହିଁ ଦଉଡ଼ି ଆସିଲୁ କୁକୁର ତୁହି। ଆଉଁସି ଦେବି ଦେ ଦେହ ତୋହର ଖାଇବାକୁ ଦେବି ଭାତ ମୋହର। ମୋ କଥା ଯେବେ ମାନିବୁ ତୁହି ଯେଣେ ଯିବି ମୁଁ ଯିବୁରେ ତୁହି। ଏଇଟା ଶୁଣିଥିଲେ ଆପଣ।
ଆଜ୍ଞା ଆଜ୍ଞା ଆଜ୍ଞା ଆମେ ବି ଛୋଟ ବେଳେ ଛବିଳ ମଧୁ ବର୍ଣ୍ଣବୋଧ ବହି ପଢ଼ିଚୁ। ଆମର ମଧ୍ୟ ମନେ ଅଛି ଏଇ ଗୀ ଗୀତଟିଏ ଯେହେତୁ ଆପଣ ଜଣେ ପଶୁପକ୍ଷୀ ପ୍ରେମୀ ତ ଆପଣଙ୍କୁ ନିହାତି ଏଇ ଗୀ ଗୀତଟି ବହୁତ ଭଲ ଲାଗିଥିବ।
ହଁ ଆଜ୍ଞା ବହୁତ ଭଲ ଲାଗେ ମତେ।
ଆଚ୍ଛା।
ଆଜ୍ଞା।
ଆଚ୍ଛା ଆଉ ଆପଣ ତ ଶୁଣିଥିବେ। ଆମେ ତ ଓଡିଆ ମିଡିମମ ଛୁଆ ସବୁ ଆମ ବାପା ମା ଆମକୁ ଗମେଣ୍ଟ ସ୍କୁଲରେ ପା ଠ ପଢିବାର ଲାଗି କେତେ କଷ୍ଟ କରିଛନ୍ତି ଛାଡନ୍ତୁ ଛାଡନ୍ତୁ ଆଉ ସୌଭାଗ୍ୟ ବର୍ଷ ତ ମୁଁ ଗମେଣ୍ଟ ସ୍କୁଲରେ ପଢିଛୁ ଦୁରଭାଗ୍ୟ ପଶି ଯାଇଥିଲା ଆମେ ଗମେଣ୍ଟ ସ୍କୁ ସ୍କୁଲରେ ପଢିଛୁ ସେଇଟା ତ ଜାଣିନୁ କିନ୍ତୁ ଓଡିଆ ବହୁତ ଭଲ ଭାବରେ ଆମକୁ ଜଣାଅଛି।
ଆମେ ବି ସୌଭାଗ୍ୟ ବର୍ଷ ତ କି ଦୁର୍ଭାଗ୍ୟ ବର୍ଷ ତ ସେଣ୍ଟ୍ରାଲ ସ୍କୁଲରେ ପସାରିଲେ ତ ବୁଝି ପାରିଲୁିନି କିନ୍ତୁ ଏବେ ବହୁତ ମନ ପଡିବ ବିଦ୍ୟାଳୟର।
କିଛି କଥା ନାଇଁ ସେଇଟା ସୌଭାଗ୍ୟ ଦୁର୍ଭାଗ୍ୟର କଥା ନାହିଁ ଆମେ କେମିତି ପାଠ୍ୟଟା ଧରୁଛେ ସେଇ ଏଇଟା ହଉଛି ଆମର ନିହାତି ଦରକାର।
ହଁ ଠିକ କଥା। ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୋଧେ ଟିକେ ଖରାପ ଅଛି ଖାସୁଛନ୍ତି।
ନାଇଁ ଟିକେ ଆ ରୋଷେଇବାସ ହଉଛି ତ ସେଇଥିପାଇଁ ଟିକେ ଆମର ପ୍ରୋବ୍ଲେମ ହଉଛି।
ଆ ମସଲା ଛୁଙ୍କ।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ହଁ ହଁ ଠିକ ଠିକ ଠିକ କଥା ଠିକ କଥା ଆଚ୍ଛା ହଉ। ମୋର ମାନେ ଟ୍ୟୁସନ ଟାଇମ ହେଲାଣି ତ ମୁଁ ଟ୍ୟୁସନ ଛାରିକି ଆପଣଙ୍କୁ ଗଛ ଲଗଉଛି ହେଲା।
ଆଜ୍ଞା ଠିକ୍ ଅଛି।
ଆପଣ ହଁ ହଁ ହଁ ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।